ହାଲୋ।
ହୁଁ ଭାଇ। ହାଲୋ। ହଁ ଭାଇ ଶୁବୁଚି ନା?
ହାଲୋ।
ହାଲୋ।
ହାଲୋ।
ହାଲୋ।
ହାଲୋ।
ହଁ ଶୁବୁଚି ନା ନାଇଁ? କିଛି ଭଏସ ଆସୁନି କଣ? ହାଲୋ।
ହାଲୋ।
ହାଲୋ।
ହାଲୋ।
ହାଲୋ।
ହାଲୋ। ହ୍ୟାଲୋ। ହ
ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହୁଁ ଆ ଚାଷ
ହ୍ୟାଲୋ। ହ୍ୟାଲୋ।
ହଲୋ।
ହ୍ୟାଲୋ।
ହ୍ୟାଲୋ ଭାଇ ଶୁଭୁଛି ନା।
ହ୍ୟାଲୋ।